ଓ ହଁ କୁହ। ଏଇ ବସିଛି ଆଉ କଣ।
ବସ୍‌‌ଛୁ।
ହଁ।
କୋଉଠି ଘରେ ନା ବାହାରେ?
ନାଇଁ ଏଇ ଆମ ବାଡିରେ ବସିଚି ଆଉ।
ବାଡ଼ିରେ।
ହଁ।
ଆଉ ସନ୍ଧ୍ୟା ହେଲାଣି ପା।
ହଁ ସନ୍ଧ୍ୟା ହେଲାଣି ଯିବୁ ଆଉ ସନ୍ଧ୍ୟା ଦବା। ତମେ କଣ କରୁଛ କି?
ମୁଁ ଏଇ ପଡିଆରେ ବୁଲୁଛି।
ଓହୋ ସାଙ୍ଗମାନଙ୍କ ସହ ନାଇଁ ଏକା।
ନା ଏଇ ସବୁ ଛୁଆ କ୍ରିକେଟ ଖେଳୁଛନ୍ତି। ଆଉ ମୁଁ ସେଇଠି ବସିଛି ଆଉ।
ଆହ ତମେ କ୍ରିକେଟ ଖେଳ ନାହିଁ କି?
ମୁଁ କ୍ରିକେଟ ଖେଳୁଥିଲି ଯେ ଏ ମଝିରେ ମଝିରେ ଦି ତିନି ବର୍ଷ ଆଉ ଖେଳିଲିନି ଆଉ ଇଚ୍ଛା ହେଇନି ଆଉ।
ଓହୋ ଇଚ୍ଛା ହେଲେ କେବେ ଖେଳିବ।
ହଁ ଏଟା ଏଇ ଯୋଉ ଦାୟିତ୍ଵର ବୋଝ ଟା ସେଇଟା ସବୁ କିିଛି ଚାପି ଦଉଛି।
ହଁ ସେଇଟା ତ ମେନ୍ ବଡ ପ୍ରୋବ୍ଲେମ ଆଉ।
ହଁଘରର ବଡ ପୁଅ ଆଉ କଣ କରିମି।
ହଁ ବଡ ପୁଅ ସବୁ ଦାୟିତ୍ୱ ଭାର ତମ ଉପରେ।
ହଁଁ।
ଆଉ କଣ ଖାଇଥିଲ?
ସକାଳେ ନା?
ହଁ।
ସକାଳେ ଆଜି ପରଟା ଆଉ ଆଳୁ ଭର୍ତ୍ତା ହେଇଥିଲା।
ଅ ବଢିଆ ଆଉ କଣ।
ନା ଆଜି ପ ହଁ ଆଜି ଟିକେ ପଖାଳ ଖାଇବାକୁ କାଇଁ ଇଚ୍ଛା ହେଲା ନାହିଁ।
ଓହୋ।
ସେଥିପାଇଁ ଟିକେ ପରଟା କହିଲି ଟିକେ କରିଦିଅ ଆଉ।
ସେଇଆ ତମେ ଏବେ ଖରାଦିନ ପଖାଳ ଖାଇବା କଥା ଛୁଙ୍କ ଲଗେଇକି ପରଟା ଖାଇ ଦେଇଛ ଆଜି ଆଉ କଣ।
ଗୋଟେ ସବୁଦିନ ଗୋଟେ ସମାନ ଖାଇମି ନାଁ।
ହଁ ସବୁଦିନି ଅଲଗା ଅଲଗା ଆଉ କଣ ନାଇଁ କଣ।
ହଁ ହଁ ଟିକେ ମଝିରେ ଟିକେ ଅଲଗା ଲଗେଇନେ ଟିକେ ଟେଷ୍ଟ ଟିକେ ଅଲଗା କିଛି ଜାଣିବା ନା ଆଉ।
ଓହୋ ଏମନ୍ତ କଥା ଆଉ।
ହଁ ପ୍ରକୃତରେ ଆଳୁ ପରଟାର ପ୍ଲାନିଂ ଥିଲା। କିନ୍ତୁ କହିଲି ହେ ଆଳୁ ପରଟା ଆଉ କଣ କରିବ। ହ ଦିଅ ପରଟା କରିଦିଅ ଆଳୁ ଚୋଖା କରିଦିଅ ମୁଁ ସେଇଠିରେ ଚାଟି ଦେବି ଆଉ।
ହଁ ସେମିତି ପୂୁରଇକି କଲା ବେଳକୁ ଅଧିକା ସମୟ ଲାଗିବ ଏମିତି କଣ ଜଲ୍ଦି ହେଇଯିବ ଆଉ କଣ।
ହଁ।
ହ୍ୟାଲୋ।
ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ପଖାଳ, ପୋଟଳ ଆଳୁ ଭଜା, ଭେଣ୍ଡି ଭଜା।
ଆସ୍ ଭେଣ୍ଡି କଣ ଗୋଟା ଭଜା?
ହଁ।
ଏ ସ୍ ହେଇଛି ପୁରା ଆଉ ପୁରା ରେଡି ଆଁ।
ହେ ହେ। ହଁ ପଖାଳ ଟିକେ ଖାଇଦେଉଛି ଆଜି ମାମା ଅପା ହରିକା ସବୁ ଖାଉଥିଲେ। ସେଇଠି ଯାଇ ତାଙ୍କ ପାଙ୍କରେ ଖାଇଦେଲି ଆଉ।
ଅହ ଆଉ?
ଆଉ ତମ ଆଡେ କେମତି କଣ ଚାଷ ସବୁ ଚାଲିଛି?
ଚାଷ ନା ଚାଷ ବା ଏଇ ଏବେ ଏଇ ଖରାଟିଆ ହଳ ହଉଛି।
ହଁ।
ହଁ କିଏ କେଉଁ କୋଉ ଲୋକ ପୁରା ହଳ କରିଦଉଛନ୍ତି ଆଉ କିଏ କିଏ ଖାଲି ତଳା ଯେତିକି ପକେଇବେ ବିହନ ବୁଣିବେ ଯେତିକି ସେତିକି ହଳ କରୁଛନ୍ତି ଏମିତି ଆଉ।
ହଁ ହଁ ଏବେ ତ ଚାଷ କାମ ଲାଗିଲା ଆଉ।
ହଁ ଆମର ଏଥର ଆଉ ଟ୍ରାକ୍ଟର ଆଣି ନଉ ଲିଜ ରେ।
ହଁ କଣ ପାଇଁ ଆଣିଲନି କି?
ନା ଏଥର ଟିକେ ପଇସା ପତ୍ର ଟିକେ ସର୍ଟେଜ ହେଲା ତ
ହଁ।
ସେଥିପାଇଁ ଆଉ
ବାପା ଆଉ ଇଚ୍ଛା କଲେନି ଆଉ।
ଓହୋ।
ହମ୍ ତମ ଆଡେ ହଳ ହେଲାଣିି ନା?
ହଁ ଆମ ଆଡେ ହଳ ହେଇ ସାରିଲାଣି।
ତମ ବାଡରେ ତାହେଲେ ବାଦାମ ଫାଦାମ ଉପାଡ଼ା ସଇଲାଣି ନୁହେଁ କି?
ହଁ ବାଦାମ ହେରିକା ଓପାଡ଼ା ସରିକି ହଳ ହେଇ ସାରିଲାଣି କଣ କରିବା ଆଉ।
ଧାନ ଧାନ ବୁଣିବେ ନା ନା ପରିବା ଲଗେଇବେ?
ଧାନ ବୁଣିବେ ବି ଅଧେ ଜାଗା ବଡ ବଡ ସବୁ ଅଛି ଜାଗା ସେମାନେ ପରିବା ବି ଲଗାନ୍ତି ବିକ୍ରି କରିତେ ପାଇଁ। ଧାନ ଚାଷ ହବ ଆଉ ତଳା ପଡିବ।
ତମ ଆଡେ ତ ପରିବା ଉପରେ ବେଶୀ ମାଡ଼।
ହଁ
ହୁଁ ତମର ସେଠି ପଡ଼ିଆ ବହୁତ ଶସ୍ତା ଥିବ ନୁହଁ କି?
ହଁ ହଁ ପରିବା ବହୁତ ଶସ୍ତା। ଆମ ଆଡେ ଜଉଗୁରା ଚାଷ ହଉଛି ସେଗୁରା ଶସ୍ତା ଆଉ ଯୋଉଗୁଡା ହଉନି ସେଗୁଡ଼ା ପୁରା ରେଟ୍ ଆଉ।
ହଁ ଆମ ଆଡେ ଅ ଛି ପରିବା କେ ଟିକେ ଅଧିକା ତଥାପି ତୁମଠୁ ବେଶୀ ରେଟ୍ ଆମର ଆଉ।
ହଁ ଅଳ୍ପ ଚାଷ କରୁଥିବେ ସେଥିଲାଗି ଆଉ।
ନା ମ ଇଆଡେ ଚାଷ କମ ବହୁତ।
ହଁ
ଆମ ଇଆଡ଼େ ଟିକେ ଧାନ, ବିରି, ମୁଗ, ମାଣ୍ଡିଆ କୋଳଥ ଏଇଗୁଡ଼ା ଟିକେ ଚାଷ ହୁଏ ବେଶୀ।
ଓହୋ
ଧାନ ବେଶୀ। ଆଉ ଏସବୁ କିଏ କେମିତି ହାଲକା ପରିମାଣରେ କରନ୍ତି ଆଉ।
ହଁ
ଏଥର ପଏଣ୍ଟ ସବୁ ଖୋଲିଛନ୍ତି ତ ଦି ଚାରିଟା ଲେଖା।
ହଁ
ହଁ ସେଇଥିପାଇଁ ଟିକେ ଏଥର ମୁଗ, ବିରି ଟିକେ ଚାଷ ହେଇଥିଲା ଆଉ ଅଧିକ।
ହଁ ଯାହାର ବଡ ବଡ ଜାଗା ଗୋଟେ ଜାଗାରେ ଥିବ ସେଇମାନେ ପଏଣ୍ଟ କରିକି ଲଗେଉଥିବେ ଆଉ କଣ।
ହଁ ଚକବନ୍ଦୀ ଯାହାର ଅଛି ସେଇମାନେ ଟିକେ ସବୁବେଳେ ସେମାନେ ଲଗାନ୍ତି। ଆଉ ଏଥର ତାଙ୍କ ସହିତ ଲୋକ କିଏ କେମିତି ମିଶିକି ଯାର ଖଣ୍ଡେ ଦି ଖଣ୍ଡ ଅଛି ଆଉ।
ସେଇମାନେ ଲଗେଇଲେ ଆଉ।
ହୁଁ ତମର ତ ସେଠି ସମସ୍ତେ ପ୍ରାୟ ବାଦାମ ଚାଷୀ।
ହଁ ସମସ୍ତେ ବାଦାମ ଚାଷ କରୁଛନ୍ତି।
ହଁ ଆଉ ଏଥର ତମର କେତେ ବାଦାମ ହେଇଥିଲା?
ଆମର ଏଇଛି କେ କେତେ ପାଞ୍ଚ କୁଇଣ୍ଟାଲ ନା ଛଅ କୁଇଣ୍ଟାଲ ହେଇଥିଲା।
କଣ କଣ?
କମ ଅଛି ଅଳ୍ପ ଜମି ଚାଷ କରା ହେଇଥିଲା।
ଓହୋ ମୁଁ ଭାବିଲି ବୋଧେ ବାଦାମ ଫଳିଲାଣି ବୋଧେ।
ନା ବାପାଙ୍କ ଦେହ ଭଲ ନାହିଁ ତ, ସେମାନେ ଆଉ ଅଳ୍ପ କଲେ କହିଲେ ଜମିଗୁରା ଅଲଗା ଜଣେ କରିଥିଲେ। ସେ ଆମକୁ ଅଳ୍ପ କିଛି ଦେଲେ ଅଳ୍ପ ବି ନେଲେ ସିଏ।
ଓହୋ ତ ସବି ଯୋଉ ଯୋଉ ସେ ଯୋଉ ଚକବନ୍ଧି ଯୋଉଟା ଥିଲା ତଳେ ସେଟା ଅଛି ନା ବିକ୍ରି କଲଣି? ଆଉ ସେଇ ଚକବନ୍ଧି ଟାକୁ ଦେଇଦେଲଣିି କାହାକୁ।
ହଁ ସେଇଟା ଦିଆ ହେଇଥିଲା ଜଣେ ଲୋକଙ୍କୁ ସେ ତାର ଜମି ଚାଷ କଲା ଅଧା ଆମକୁ ଦେଲେ ଅଧା ସିଏ ନେଲେ।
ଓହୋ ତାହେଲେ ତମେ ଏଥିରେ ଟୋଟାଲ ନଗେଇନାଅ।
ନା
ଓହୋ ତାକୁ ଦେଲ ଲଗେଇବାକୁ ଆଉ।
ଆଉ ତମର କେମିତି କଣ ସବୁ ପାଠ ପଢା ପଢି ଚାଲିଚି?
ପଢାପଢି ଏବେ ତ ଏ-ଏକ୍ଜାମ୍ ସବୁ ସରିଚି। ହ। ଏକ୍ଜାମ୍ ସରିଚି ତାପରେ ଦେଖିବା ଆଗକୁ କଣ କରିବା ଆଉ।
ହଁ।
ପଇସା ପତ୍ର ଦେଖିକି କଣ ପଢ଼ାପଢ଼ି କରିବା ଆଉ।
ସେଇଟା ତ ହେଲା କଥା ଆଉ ପଇସା ଦେଖି ପାଠ ପଢିବା।
ହଁ କଣ୍ କରିବା ଟିକେ ଆମେ ଟିକେ ତ ପରି- ପଇସା ପତ୍ର ଟିକେ ନ ଦେଖିନେ ଆଉ ଘର ଚଳିବ ପୁଣି ପୁଣି ଦିଦି ଅଛି ବୁଝିଲ ନା -ହୁଁ।
ହ
ଆଉ ତମ ପୁଅ ଖବର୍ କଣ୍?
ଆମର ପୁଅ ଯାଇଥିଲା ଟ୍ୟୁସନ୍ ଆସିଲାଣି। ଆସିଖି ଏଇ ବୁଲୁଚି ଆଉ।
ଓ ହୋ। ଆଉ ତାର କଉ କ୍ଲାସ୍ ହେଲାଣି?
ତାର ପ୍ରଥମ।
ପ୍ରଥମ ତାହେନେ ଏସା ପାଦ ଦେଲା।
ହଁ ଆହୁରି ଅଛି।
ଆଁ -ପଢୁ।
ହଁ ସିଏ ତ ସରବାଟିିଆ। ତାକୁ ମାରୁନାହାନ୍ତି କି କିଛି କରୁନାହାନ୍ତି ତା ଯାହା ପଢୁଚି ପଢୁ ଆଉ କଣ।
ଓହୋ।
ଆଉ।
ଆଉ ସବୁ ଦୁଃଖେ ସୁଖେ ଚାଲିଚି ଆଉ କଣ।
ଉଁ -ହୁଁ‌। ଆଉ ତୋ ବାପା ଏଇ ଯଉ ଘରେ ସବୁବେଳେ ରହୁଛ ନା- ନା ସେ ଯଉଠି କାମ କରୁଥିଲେ ସେଇଠି ଯାଉଚନ୍ତି?
ନାଇଁ ଚାଷ ବାସ ହେଲା ବେଳକୁ ଆସୁଚନ୍ତି ତାପରେ ପଳଉଚନ୍ତି କାମକୁ ଆଉ।
ଓହ ଭଲ ଆଉ। ସବୁବେଳେ ଏଇ ଚାଷ ଉପରେ ନିର୍ଭର କଲେ ଆଉ ଚଳି ହବ ନା ଘର।
ହଁ କେତେବେଳେ ଚାଷ ହଉଚି କେତେବେଳେ ହଉନାଇଁ ପରିବାର ଚଳିବ କେମିତି।
ହଁ ଯଉଁମାନଙ୍କର ବେଶୀ ଜମି ଥିବ ସେ ଟିକେ ଚାଷବାସ ଉପରେ ଟିକେ ବେଶୀ ତାଙ୍କର ଗୁରୁତ୍ୱ ଆଉ।
ହଁ।
ତମର ଏଥର ତଥାପି ଧାନ କେତେ କରିଥିଲ?
ଧାନ ଆମର ଏଇସେକେ ବୋଧେ ମାଣେ କନ୍ତର ଜମି ଚାଷ ହେଇଥିଲା।
ମାଣେ?
ହଁ।
ଆଉ ଅଲଗାରେ ବାଦାମ ଆଉ ପରିବା?
ହଁ।
ଅଁ -ପରିବା ଏଥର କଣ କୋବି ଫୋବି ଲାଗିଥିଲା ବୋଧେ?
ହଁ -କୋବି, ବାଇଗଣ ସବୁ ଲାଗିଥିଲା ଭେଣ୍ଡି, ପୁଟଳ
ଆ- ଆଚ୍ଛା ଆଚ୍ଛା। ତମ ସେପଟରୁ ମତେ ଟିକେ କୂଳ ମାଟି ଦବନା ବସ୍ତେ ମୁଁ ଯିବି। ଦବ ନା ବସ୍ତେ କୂଳ ମାଟି।
ହଉ ନେଇଯିବ ଆଉ କଣ -କଉ ଦିନ ଆସିବ?
ହଁ ମୁଁ ଯିବି କଉ ଦିନ ମଝିରେ ଫୋନ୍ କରିବି।
ହଁ ହଉ ହଉ କଣ କିଛି ଦରକାର୍ ଅଛି ବୋଧେ?
ହଁ ସେ ଯୋଉ କାଜୁ ଗଛ ଯୋଉ ମଞ୍ଜି କିଛି ଆଣିଥିଲି କାଜୁ ମଞ୍ଜି
ଓହୋ।
ତାକୁ ବାଲି ଆଉ କୂଳ ମାଟି ମିଶେଇକି ତାକୁ ଟିକେ ଭଲ ଭାବରେ ଟିକେ ଇଏ କରିବି ଆଉ।
ହଁ କୂଳ ମାଟିରେ ତ ଭଲ କାଜୁ ଚାଷ ହବ ଆଉ।
ହଁ ସେ ଟିକେ ତାକୁ ଟିକେ ଦରକାର ତ କଣ କହିଲ? ତାକୁ ଟିକେ ଛାଇ ଜାଗା ଟିକେ ଦରକାର୍। ଆଉ ଟିକେ ଟିକେ ଗ ଗଜା ହବ ନା। ହଁ ଗଜା ହେଇକି ଲାଗିବ ତ ସେଥିପାଇଁଁ ଆଉ।
ହଁ ଏବେ ତ ଚାଷ ବାସ ତ ସବୁ ଚାଲିଛି ଆଉ କଣ
ହଁ। ଆଉ କଣ କରିବା ଏଇ ଟିକେ ଭଲ ଭଲ ଜିନିଷ ଟିକେ ନ ଲଗେଇଲେ ବାଡି ବଗିଚା ନଥାନ୍ତା ଗୋଟେ ଅଲଗା କ ଅଛି ଆଉ ଭଲ ଭଲ ଜିନିଷ ଟିକେ ଲଗେଇବୁ ନା।
ହଁ ଭଲ ଜିନିଷ
ତମର ସେ ଯୋଉ ଅଙ୍ଗୁରୁ ଗଛ ଟା ହେଲାଣି ନା ବଢିଲାଣି ନା?
ହଁ ଅଳ୍ପ କେତେବେଳେ ଗୋଟେ ହଉଚି ଆଉ କଣ।
ତାକୁ ପାଣି ଦିଅ।
ପାଣି ସମୟ ହଉନି କେତେବେଳେ ଟିକେ ଚାରିଟା ବେଳେ ଆସିକି ଦେଇଦେଲା ବେଳକୁ ବାପା ମୁଁ କେତେବେଳେ ଏମତି ଦେଇ ଦଉଚି ଆ ସବୁଦିନ ରିତିମତ ପାଣି ଦବା ନାହିଁ।
ନା ତାକୁ ଟିକେ ସଫିସେଣ୍ଟ୍ ପାଣି ଦିଅ ହବ ଆଉ।
ହଁ ପାଣି ଦେଲେ ଗଛଟା ଭଲସେ ବଢ଼ିବ ବି ଫଳିବ।
ଓ। ହଉ ଆଉ କଣ କହୁଚ?
ନା ଆଉ କଣ କହିବା ଯିବା ଆଉ ସନ୍ଧ୍ୟା ହେଲାଣି ପୁଅ ଆସିଲାଣିି। ଡାକିଲାଣି ଆଉ।
ହଉ -ହଉ ରଖୁଚି।
ହଁ। ଆ